ହଁ।
କୋଉଟି?
ମୁଁ ଏଇ ଘରେ ଅଛି।
ଆଉ ଖାଇସାରିଲୁଣି?
ହଁ ଏଇନା ଖାଇକିଣି ଉଠି
କଣ ଖାଇଲୁ?
କିଲି
ହାଲୋ।
ଏ ଆ ଭାତ, ଡାଲି, ଭଜା ଆଉ।
ଓହୋ ଆଉ ପାଣି ଭାର ଏଇ ବର୍ଷ ନେଇକି ଯିବୁ ନା ଆଉ ପାଣି ଭାର ନେଇକି ଏ ବର୍ଷ ଯିବୁନା? ପାଣି ଭାର ପୁଣ୍ଡ ରଥ ରଥ ଟଣା ଆଇଲାଣି ଖାଲି ବର୍ଷ ଖାଲି ଆମ ଆମ ଗାଁରେ ବାର ମାସକୁ ତେର ପର୍ବ। ଖାଲା ଲାଗି ରହିଚି ଆଉ ରଥ ଟଣା ହେଇନି ନା ହେଇସାରିଲାଣି?
ରଥ ଏଠି ରବିବାର ଦିନ ହବ।
ରଥ ଏଠି ଆଉ ତାପରେ ପରେ ପାଣି ଭାର ତାପରେ ଗଣେଶ ପୂଜା
ହଁ ଗାଁରେ ରଥଯାତ୍ରା।
ରଥଯାତ୍ରା ଆତା ପାଣିରେ ତଥାପି ଆମ ଗାଁରେ ଲୋକ ଯାଉନାହାଁନ୍ତି ତଥାପି ସତୁରି ଅଶି ଲୋକ ସତୁରି ଅଶି ଭଳିଆ ଯାଉନାହାଁନ୍ତି କି? ଆମର ଯାଉଚି କିଏ ଆମର କାଳିଆ ଆମେ ଗଣିଦେବା କି କିଏ କିଏ ଯାଉଚନ୍ତି?
ହୁଁ।
ଦେଖୁନୁ ସେକରେ ହୋଉଚି ସତୁର ଆଠ କାଳିଆ, କୁନା, କୁଲୁ, ସିଂହଦ ପୁଅ ପାଞ୍ଚେ କାବୁଲାଇ ଜିତୁ ସାତେ ସା ଠିକ୍ ଅଛି ଚେମା ଅଜା ଘର ତ କେହି ଯାଆନ୍ତିନି ସା ତେ ତାପରେ ଆମର ହୋଉଚି ବାବୁଜୀ ବାବୁଜୀ ଘର ତିନି ଅଜୁ ତା ବା ପା ସିଏ ତିନିଜଣ ଦଶଜଣ ନା ହଁ ଏଇ ତା ନାଅକ ଘ ନାଅକ ଘର ଜୁ ନାହକ ଏଗାର
ଜୁ ନାଏକ
ପର୍ଶୁଆ ବାର ନୋକା
ପଶୁଆ ହଁ।
ପର୍ଶୁଆ ବାର ନୋକା ତେର ନୋକା ତେର ପରେ ତାପରେ କିଏ କହିଲୁ ବୁଲାଘର ତ କେହି ଯାଆନ୍ତିନି। ଜୁବୁଲା ଘର ଜୁବୁଲା ଚୋଉଦ ତାପରେ ହୋଉଚି କିଏ କହିଲୁ ଜୁବୁଲା ଉପରେ ପଳିଆ ହଇଡା
ହୁଁ।
ହଇଡା ଆଉ ହୋଉଛି ହଇଡା ହନୁଆଇ ଷୋହଳ
ହଁ ଚିନୁ
ସତର ସତର ତାପରେ ବାପି ଘର କପତର କେହୀ ଯାଆନ୍ତିି ଆମର ମୋ ଭାଇର ମୋର ଉଣେଇଶି ମୋ ମଝିଆ ବାପା ତିରିଶି। ହର୍ଶି ଭାଇ ଘର ପାଞ୍ଚଜଣ ପଇଁତିରିଶ ପଇଁତିରିଶ ରାଉତ୍ ସାହିରେ ତ ପଇଁତିରିଶି ତାପରେ ସଉରା ହରତ କେହି ଯିବେନି। ପଇଁତିରିଶ ଆଉ ଗୁଡୁଲୁ ହାଇ ଘର ଗୁଡୁଲୁ ହାଇ ଘର
ହଁ।
ବୁଲୁ ଗେଣ୍ଡୁଆ ସଇଁତିରିଶ ସଇଁତିରିଶ ସଇଁତିରିଶ ପରେ ତାପରେ ହଉଛି ବିଲେଇ ଘର ଆଇଷା ଅଠତିରିଶି ବ କେ ଅଣଚାଳିଶି। ପାଞ୍ଚଜଣ ଭଳିଆ ପଇଁଚାଳିଶ ବିକିି ଆଦା ଏଇ ଆମ ଗାଁରୁ ଯା ତି ଆଉ ତଥାପି ଅଶି ଭଳିଆ ଯାଆନ୍ତି ଆଉ ନା ଆଉ ଆଉ ଯୋଉ ତ ମାନୁଆ ଦଶ ପରୀକ୍ଷା ଦେଇଥିଲା କଣ ରଖିଲା ଭଲ ପାସ ହେଲା ନା ଫେଲ ହେଲା।
ପାସ୍ ହେଲା ବା
ଓ ହୋ ଆଉ ଆଉ ଆମେ ସା କଲେଜ ଫଲେଜ ଯାଉଛି ନା ଯାଉନୁ କଲେଜ ଫଲେଜ
କଲେଜ ଏଇନା ଯାଇନି ଖୋଲିଲେ ଯିବା ଆଉ।
କଲେଜ ଖୋଲିଲାଣି ନା କଣ?
କଲେଜ ଖୋଲିଲାଣିି ଏଇନେ ଯାଇନି ଖରା
ଓହୋ ଆଉ କମ୍ପ୍ୟୁଟର ଯାଉଛୁ।
କମ୍ପ୍ୟୁଟର ଆଉ ଯାଉନି।
ଆଉ ଯାଉନୁ ସବୁ ଯାଉଛନ୍ତି ଶିବୁନ ଭାଇ ଧନ ବିଶାଲ ଆଉ ସଉରା ଯାଉଚନ୍ତି ଯାଉନୁ।
କାଇଁ ଇଚ୍ଛା ନାହିଁ। ଇଚ୍ଛା ନାଇଁ।
ଇଚ୍ଛା ନାହିଁ ଓ ହୋ ଆଉ ପ୍ଲସ ଥ୍ରୀ କରିଛ ନା ପ୍ଲସ ଟୁ? କ୍ଲାସ ସ୍ତ୍ରୀ ଓହୋ। ଆଉ କୋଉଠି ଭଲ ହୁଅତା ବୁଝାବୁଝି କରି ଗୋଟେ କୋଉଠି ବୁଝୁନୁ ପଳେଇବା।
ହଁ। ହଁ ଏଇନା ହଁ ଭଲ ଅଛି।
ଆଉ ଭାଇ?
ଭାଇ ତାର ଜର ହେଇଚି ଶୋଇଚି।
ଓହୋ ଆଉ ତୋ ବାପା ଦୋକାନ ଯଥିଲେ ଆସି ସାରିବେନି ସାଢ଼େ ଦିଇ ହେଲାଣି ଆସିସାରିବେଣି ସାଢ଼େ ଦିଇଟା ହେଲାଣି। ଆଉ ଆଉ କୁଆଡେ ଫି କୁଆଡେ ବୁଲାବୁଲି କରିଇବାକୁ ଯିବା? ସେ ଦେଖୁନା ଜାଗା ଯୋଉ ନୂଆ ଯୋଉ ହେଇଚି ମିନି ପୁରୀ ସେଠି ଯିବା ନହେଲେ ଗୁଟା କୋଠି ଦେଖୁନା ଯିବା ଏଟା ବୁଲାବୁଲି କରିବାକୁ କି ଗୋଟେ ଭଲ ହ ଫଟୋ ଫଟ ଉଠେଇ ଗୋଟେ ଦେଖୁନ।
ଏ ପୁରୀ ତ ଏଇଠି ହେଇଛି। କେଦାରନାଥ ଚାଲଯିବା, ମିନି କେଦାରନାଥ, ମିନି ହଁ
ଆଉ ଏବେ ତ ନମିନି କେଦ ନୂଆ, କଣ କହିଲୁ, ସେଠି ଯୋଉ ଇଏ ହେଇଗଲାଣି, ଯଉ ଫୁ ଫୁଲ ଲାଗି ପୁରା ଆଗ ଯେମିତି ପୁରା ଇଏ କରିସାରିଲେଣି ପୁରା ସେଠି ବଢିଆ ଦେଖାଯାଉଛି, ଯିବା କହୁନ ଚାଲୁନା।
ହଁ, କ କହିବ କୋଉ ଦିନ ଏକାଥରେ ପଳେଇବା।
ପଆଟା କାମିଆନୁଟା କହୁନୁ
ହଁ
କଉନ ଯିଆ କୋଉନା।
କୋଉ ଦିନ କଣ କହୁନା ଏଟା ବସ
କୋଉନ ଗୋଟା ଯିବାକୁୁ ଆମେ ନେଲେ ଯିଏ ଯ ତୋର ମୋର ସୌରା ନହଲେଟା କି ଆଉଟାକୁ ନେଇକି ପଳେଇ ଯ ଯିବା। ଆସିବା ବୁଲିକି ଆଉ ଏଠିକି ମିନି ପୁରୀ। ହଁ ଯିବା ଆଉ, ଆଉ ମିନି ପୁରୀ ହେଇକି ଦେଖିଛୁ ନା ମିନିପୁରୀ କୋଠ ହେଲା
ହଁ ସେଟା ଦେଖିଛି।
ଆଉ ଆମର ତ କ୍ଲବ ର କଲର ଫଲର ଦିଆ ହେଇଗଲା, କାମଫାମ ଟାଇଲ ଫାଇଲ ପଡିଗଲା, ଆଉ ଏ ଚାନ ଗେମ୍ଫେମ୍ ଖେଳୁଛନ୍ତି ଗଛ ଫଛ ଲଗେଇକୁ ପ୍ରକାଶ କହୁଥିଲା ଏକର ଯୋଉ ଫାଙ୍କା ଜାଗା ନାଇ। ଆମେ ଆ ଭୁଲ ଖେଳ ନଥିଲେ ପ୍ରକାଶ କହୁଥିଲା ଗଛ ଛଲଗା ତାପରେ ଆେ କିଲ ଗଣେଶୂଜା ଅଛିଛ ଲଗେଇବ ପୁଣି ଗଛବଛ ସେ ଭାଙ୍ଗିବେ, ହାଣିବେ, ଯେତେବେଳେ ପୂଜା ହବ, ଏଠି ମେଲୋଡି ଫେଲୋଡି ହବ, ଭୋଜି ଭାତ ହବ, ଖାଇବେ କୋଉଠି? ସେଠି ଗଛ ଲଗେଇ ଇଏ କରିଦେବା ସେ ମୁଁ ତାକୁ କହିଲି ସେ କହିଲା ନା ଆଉ ଲଗେଇଆନ ମୁଁ ସେ ଲଗେଇଆବ ତାଲେ ନା ଲଗେଇଲେ କେମିତି ଅଉଛି ପୁଣି ଇଏ କରିଦେବେ ସାଫସୁଫା ହାବେ ଭଲ ମନ୍ଦ ଆଉ ଆଉ ଜାଲ ନେବ ଦୁଇଶହ ଅଢେଇଶ ଟଙ୍କା ନେବ ଦିକିଲୋ ନେଇଆହେଲେ ହେଇଯିବ, ମୁଁ କହିଲି ନେଇ ଆସିବା ନହଲେ ସିଏ କହିଲା ପୁଣି ପୂଜା ପର୍ବ ହବ ଆଉ ସେ ମନା କଲା ଆଉ, ଆଉ ପଡିଆରେ ଖେଳୁଛ ନା ଗବଣ୍ଡିଆ। ପଡିଆରେ
ହୁଁ ପଡିଆର ଖେଳ ଅଉଛି ବେଣା ଫେଣା ଉଠିଗଲ। ଣି।
ଆ ପଡିଆ ଆଉ, ସେ ପୁରା ବର୍ଷା ସିଜନ ହେଲେ ଆଉ ଖେଳକୁଦ କଣ କରିବ, ଆଉ ବର୍ଷା ଦ ହେଲା ଇଏ ହେଲା ଆଉ ଭଲି ତ ଖେଳିବନ୍ତା ମାଟି ଫାଠି ପକେଇ ଦେଇଛନ୍ତି। ଆଉ ଙ୍କ
ଆ କିଛି ନାଇ ଏ କ୍ଲବ ଘରିକାରେ ବଇଚି।
ଓହୋ କ୍ଲବ ରେ ବହିଛୁ ଆଉ କୋଉଠି ଯୋଉ କଣ କହୁଛି କହିଲୁ ଆଉ ଯୋଉ ଫିଷ୍ଟ ଯୋଉ ବିରିୟାନୀ ଫିରିୟାନୀ ବିରିୟାନୀ କଲେ ଗୋଟେ କେତେ ଟଙ୍କା ମିନିମମ୍ କଣ ଖର୍ଚ୍ଚ ବିୟାନୀ କଣ କଣ ପଡୁଛି ବିରିୟାନୀ ଫିରିୟାନୀ ଗୋଟେ ମିନିମମ ଗୋଟେ ଅନୁମାନ।
ବିରିୟାନୀ କିଛି ନାହିଁ ଅଳ୍ପ ପଇସା ହବ ଯେ କିନ୍ତୁ ଏ ସେ ଦମ ଫମ ମାରିଲା ବେଳକୁ
ସେ କହଦ ଠିକ ସେ ତାକୁ ଇଏ କରିବା ଦରକାର ନା ବି ବିରିୟାନୀ ମିନିୟମ ସିଏ ସେଇ ଗୁଡ଼ୁ ଲାଇଫିକ ସେ ଠିକ କରୁଚି ଆଉ ଇଏ ଧନ କହୁଛି ମୁଁ କରିଦବି କରିବାରେ କିଛି କଣ୍ଟେଣ୍ଟ ଠିକ ସେ ସିନା ଯା ଦେଲେ ହବ କ୍ୱାଣ୍ଟିଟି ଦେଇ
ହଁ ଟେଷ୍ଟ ଲାଗିବନି ଯେ ଆଉ ଯିଏ ଚାହିଁବ କରିଦବ ଯେ ଟେଷ୍ଟ ଲାଗିବନି।
ହଁ ସିଏ ଧନହେରିଆ କରୁ ନ ଥିଲେ କି ଧନ ହେରିକା ଧନ ହେରିକା କ୍ଲବଘରେ କ ତେ କରିଥିଲେ ସିଲୁ କଲେ କଚୁମର ସିବୁନ ଭାଇ କହିଲା ଲୁଣିଆ ଫୁଣିଆ କରିଦେଲେ ଖାଇଲେନି ପିଲି
ହୁଁ।
ଇଏ କରୁଛନ୍ତି ପୁରା କରିଦଉଛନ୍ତି ସେ ନଷ୍ଟ ହେଇଯାଉଚି। ଆଉ ଖାଇଲେ ଭଲ ଲାଗୁନି ଆଉ ଥରେ ଭିକା ହେରିକା କରୁନଥିଲେ ପପୁନ ନା ତୁ ମୁଁ ଭିକାଭାଇ ହାରିକା।
ହଁ।
ସେ କୋଉ ଭଳିଆ ହେଇଥିଲା ଦେଖିନୁ।
ହୁଁ।
ଏଇଆ ଆଉ କଣ?
ଆଉ କିଛି ନାହିଁ।
ଆଉ
ଆମେ ସୌରା ସୌରା ଖାଲି ତାର ଗେମ୍ ଖେଳୁଚି ଆଉ।
ହଁ ତ ତା ବାପା ତାକୁ କିଛି କୋହୁନି ତା ଗେମ୍ ଖେଳୁଚି ଖେଳୁଥାଉ ଗୋଟେ ତା
ଉଁ କଣ ହେଇଚି?
ଯୋଉ ଜାରକା ଯାଇଥିଲା ବା ତା ଆଖି ଦେଖିନୁ କଣ ହେଇଥିଲା ଯୋଉ ଜାରକା ଯାଇଥିଲା ମୋବାଇଲ ଦେଖି ଦେଖି ଚବିଶ ଘଣ୍ଟା ତା ଶିବୁନାଆଇ ଆଉ ସିଏ ଆଉ ଇଏ ନେଇକି ଯାଇଥିଲେ ଯାଇଥିଲେ ତା ନା ଚିିନୁଭାଇ ଭୂମିକା ଦେଖେଇ ନେଇକି ଆଇଲେନି କି? ତା ଆଖି ମୋବାଇଲ ଦେଖି ଦେଖି ତାଖି ଯୋଉ ଖରା ତମେ ଖାଇବ ପିଇବା ଯେତେବେଳେ ଶୋଇବ ସେତିକିବେଳେ ମୋବାଇଲ ଦେଖି ତା ଆଖି ଖରାପ ହବନି ସେ ଯାଇଥିଲା ତାକୁ ନେଇକି ନେଇକି ଆଇଲେ। ଭୂମିକାର ଦେଖେଇକି ନେଇକି ଆଲି ଚଷମା ନେଇକି ଆଉଛି ଦେଖିନୁ।
ଓ ହୋ ମୁଁ ଦେଖିଲି ଆଉ ଚଷମା ନେଇଚି ଆଉ ପଚାରିଲି କିଛି କହିଲାନି।
ଆଉ ସେଇ ବା ତା ଆଖି ଚବି ତୁ ଦେଖେ ତୁ ଖାଇଲୁ ପିଇଲୁ କି ଭଲ ମନ୍ଦ କହିଲୁ ଶୋଇଲୁ ଶୋଇଲୁ ସେ ସେତିିବବେଳେ ଉଠିବ ଆମେ ଯେତେବେଳେ ଉଠିବା ଯେତେବେଳେ ଶୋଇବା କି ରାତିରେ ଭଲ ମନ୍ଦ ବରଟା ଆମେ ଦଶଟା ନଅଟା ବେଳେ ଶୋଇପଡୁ ସିଏ ଶୋଇବା ଚାରଟା। ତିନିଟା ଦିଟା ଏଇ ଭଳିଆ ଏବେ ସିନା ସେ ଦୋକାନରେ ରହିଲାଣି ବୋଲି ଟିକେ ଇଏ କରୁଚି ମୋବାଇଲ ଦେଖିକି ତଥାପି ମୋବାଇଲ ଦେଖୁଚି ତଥାପି ମୋବାଇଲ କଣ କମ୍ ଦେଖୁଚି?
ଫେରେ ଆଉ ଗୋଟେ ଆଖି ପଳାଇବ।
ପୁଣି ତାଙ୍କର ତ ସେଠି ଦେଖିକି କରିନା ମୋବାଇଲ ଆଉ ମୋବାଇଲ ଯତୁନେ ଇଏ କରୁଛୁ ହଇରାଣ ହଉଚୁ। ତୁ ଭୋଗୁଚୁ ନା କିଏ ଭୋଗୁଚି ତୋ ଆଖିଟା ଯଉ ଇଏ ହେଇଗଲା ସେଇଟା ଭୋଗୁଚି କିଏ ତୁ ନିଜେ ଭୋଗୁଚୁ ନା କିଏ ଭୋଗୁଚି।
ସେଇ ଆ ପା ରାତିରେ ଶୋଉନି।
ହଁପା ରାତିରେ ଦେଖେ ତୁ ଗୋଟେ ଖାଇଲୁ ପିଲୁ ଭଲ ମନ୍ଦ ସୋ ତା ବୋ ପାଟି କରୁନଥିଲା। ତା ବୋଉ କାଟିକଲା ଯତୁନେ ଇଏ କରୁଚି ତାର ହଇରାଣ ହଉଛି ଆଉ ତା ଭାଇ ନଗି ତାର ଇଏ ବୁଝୁଥିଲେ ତାର ଯାଇଥିଲା ପଳିଆଇଲା ବାହାରକୁ ତା ଭାଇ ଘରେ ତୁ ଗୋଟେ ବା ରହିଛୁ ପଇସା ମାଗି
ହୁଁ ରାତି ଦିଟାରେ ଗେମ୍ ଖେଳିବ।
ଦିଟା ଚାରିଟା ଢୋଲୁ ମୋଲୁ ସେଇଭଳିଆ ହଉ ନାହାନ୍ତି ଜାଁଳା ଭାଇ ଖେଳୁଚନ୍ତି।
ସେ ନାମ ନେବେ।
ଆମ ଗାଁ ଯଦି ଭୋଜି ତ ଗୋଟେ କଥାକୁ କୋହୁଛି ଭୋଜି ଭଲ ମନ୍ଦରେ ମିନିମମ୍ ଖର୍ଚ୍ଚ ହେଇଯିବ ନାର୍ମାଲ ଯଦି ଦେଲୁ ଖାଲି ଭାତ, ଡାଲି, ଖଟା ଦଶ ହଜାର କଣ କମ ଦଶ ପନ୍ଦର ଟଙ୍କା ଖର୍ଚ୍ଚ ହବନି? ଯଦି ଘାଣ୍ଟ ବାସ ପାସ ଫାସ କଲୁ ତାହେଲେ ଚାଳିଶଚ କି ପଚାଶ
ଘାଣ୍ଟ ରେ ବେଶୀ ଲାଗିବ ପାସ ରେ ବି ବେଶୀ ଲାଗିବ।
ଘଣ୍ଟା ପାସପା ଦୁନିଆ ଟଙ୍କା ପଳେଇବ।
ହୁଁ।
ମୋ ଯୋଉ ଜେଜେ ମା ମଲା ଯୋଉ ହେଇଥିଲା ମୁ ଲକ୍ଷେ ଟଙ୍କା ରଖିଥିବୁ ଭୋଜିରେ ହାତ କରିବୁ କାଁ ଲୋକ।
ହଁ ଗାଁରେ ଦିଟା ଗାଡିଆଥିଲା ସେ ଗାଡି ଆଉ ନିଲାମ ନୁହ ତା ସିଏ ପୁର ଆଉ ଦୋଳ ହେଇଗଲାଣି।
ସେଇ ପା ଇଏ ଆଙ୍କର କେୟାର ନାଇଁ ଆମର ଯେତେବେଳେ ନୂଆ ଗାଡିଆ ଯୋଉ ହେଲା ଦେଖେ ନୂଆ ଗାଡିଆ ଯୋଉ ହେଲା କଣ କହିଲେ ଆମେ ଗାଡି ହେଲା ଖାଲି ଗାଧେଇବା ଆରେ ଗାଧେଇବା ତମେ ତାପରେ କିଛି ଦିନ ଯାଇ ତମର ମାଛ ଚାଲ । ତୁ ନା ଯାମା ତ ବାପା। ସେ କଣ କହିଲେ? କହିଲେ ଡେଥ ହେଇଛିି ଯୋଉ କହିଲେ ଏଇ ଯୋଉ ଇଏ ପକେଇଦବା ଯୋଉ କଣ ଆମର ଚୂନ ପକେଇଦବା ଗାଡିଆରେ ଆମ ଚୁନ ପକେଇଦଲା ପରେ ଗାଡି ଡିଆରେ ସବୁ ଗାଧୋଇବେ ଭଲନ୍ଦଁ କରିବ ଗଧାଗାଧି କରିବେ ଇଏ କରିବେ ତାର ଯେତେବେଳେ ଖରା ଦିନ ହେଲା ଆଉ ଯୋଉ ପାଣି ପାଣି ଶୁଖିଗଲା। ପାଣି ଶୁଖେଇଗଲା ତାଙ୍କର ଆଉ କିୟ ନେଲେନି ପାଣି ସବୁ ଶୁଖିଗଲା ଆଉ ତ କଣ କରିବୁ ନିଜ କଉନୁ? ବୋଇଲେ ବୋରିଂ ପାଣି ପୁରିବା, କାହିଁ କୋଉଠି ବୋରିଙ୍ଗ ପାଣି ପଉଛି?
ବୋରିଂ ଆଗରୁ ଚାଲୁଛି କି?
ଆ ନହେଲେ ଯେମ ଖୋଳା ବିଲେଇ ଘର ଲିକ୍ କରଇ ନଥିଲା ଇଏ ସେଇ ଭଳିଆ ସିଷ୍ଟମ ଯେମତି ରଖିଲେ ରଖିଲେ। ହବନି ହବ ସିଏ ସେମିତି ଆ ଇଏ କଲେ ରଖିଲେ ଠୁ ପାଣି ପଇସ ହବନି କାଇଁ ହବ ସେ ଗାଁ ଲୋକ ସମସ୍ତେ କହିବା ଦରକାର ନାଉ କକା ଯ ଆଇଲା ବେଳେ କଥା ହେଇକି ବିଲେଇ ଘରି ରଖିଲେ ଦିଟା ସିଷ୍ଟମ ପାଣି ଯ ଦରକାର ହେଲା ସେଠି ଖୋଲେ ବାହାରିବ। ସେନ ଯଦି କଲେ ହୁଅନ୍ତା ଇଏ କରିବା ଦରକାର ନା ଆଉ।
ହୁଁ ଠିକ କଲେ ହବ ଯେ।
କାହାକୁ କଣ କହିବୁ ଇଏ ତାଙ୍କର ମନ ଅଜାର ସରକାର ତୁ ତୁ କଣ କହିବୁ ଆଉ? ।